ଦେଇ ନାମ
ବୁଢୀଟିଏ ହେଇଥା ଆଉ କଣ କରୁଛ ତମର।
ମା ଦେଇ ବସିଥିଲି ଏଇ ଅଟା ଦଳିବି ବୋଲି ବସିଥିଲି। ଆଉ ତମେ କଣ କରୁଛ?
ମୁଁ ତ ଏଇ ଭାତ ଗାଳିକି ଆସିଲ ଝିଅ ଆଉ। ଆଉ ତରକାରୀ କରିନେଇ ଆଉ।
କଣ ତରକାରୀ କରିବ? ନା ଦେଇ ବର୍ଷା ହେଇନି। ବର୍ଷା ହେଇନି ଉଠଉଥିଲା ହେଲେ ହେଇନି। ଆଉ ଟିକେ ପବନ ଦଉଛି ଆଉ।
ଗରମ ତ ପ୍ରବଳ ହଉଚି ଆଉ ବର୍ଷା ଟିକେ ହୁଅନ୍ତା ହେଲେ।
ନା ଦେଇ ପବନ ହଉଛି ଥଣ୍ଡା ପବନ ଟିକେ ଲାଗୁଛି।
ଆମର ଏଠି ପବନ ଦେହରେ ବାଜୁ ନାହିଁ।
ଓହୋ।
ଆଉ ଆଉ ଦେହ ପା ସମସ୍ତଙ୍କର ଭଲ ଅଛି ନା।
ହଁ ଭଲ ଅଛି ବୋଉଙ୍କ ଦେହ ଭଲ ନାହିଁ।
ଆଉ କମି ନେଇ ତାଙ୍କ ଦେହ।
ନା କମିନେଇ ଆଉ ଟିକେ ଅଛି କମିଗଲାଣି ଝାଡ଼ା ଟା। ହେଲେ ମଝିରେ ମଝିରେ ପେଟଟା କଣ ହଉଛି।
ଆଉ ତାପରେ ବୋଉଙ୍କର ଟିକେ ଅର୍ସ ବାହାରିଛି ତ।
ହୁଁ। କହୁଥିଲେ।
ଆଉ ଏଥିପାଇଁ ସେ ଟିକେ ବିନ୍ଧା ହଉଛି ପୋଡା ହଉଛି ମଝିରେ ମଝିରେ ହଉଛି ଆଉ।
ହଁ ସେ କହୁଥିଲେ ଯେ ମୁଁ ତ ଇଆଡେ କାମରେ ବ୍ୟସ୍ତ ରହୁଛି ଟିକେ କଥା ହେଇପାରୁନି। କାଲି କଥା ହେଇଥିନି ତାଙ୍କ ସାଙ୍ଗରେ ପହର ଦିନ କଥା ହେଇଥିନି ଆଉ କଥା ହେଇନି କହୁଥିଲେ ସିଏ ଏମିତି ହଉ ଛି ବୋଲି ଦେହଟା ଆମର ଆଉ ତ ପିଇସାଙ୍କୁ କାଲି କହୁଥୁନି ମାନେ ଏମିତି ଏମିତି ବଡ ବୋଉ ଦେହ ଖରାପ ଏମିତି ହଉଥିଲା ତାଙ୍କର ଆଉ ମନ ଦୁଃଖ କଲେ ଭାରି। ତାହେଲେ କଣ କରିବା ବୟସ ହେଲାଣି ଆଉ। ଆଉ ଦେହ ଭଲ ରହିବ କି ଆଉ କଣ କରିବା ଆମେ ଆଉ କଣ କରିପାରିବା। ମେଡ଼ିସିନ ଖାଇବେ ଆଉ ଯାହା ହବ ଆଉ। ଯନ୍ତ୍ରଣା ହେଲେ ସହିବାକୁ ପଡ଼ିବ ଆଉ କଣ କରିବା ମନ ଦୁଃଖ କଲେ
ହଁ ପା ତମ ପୁଅ ଯୋଉ ହୋମିଓପାଥି ଖାଉଥିଲେ? ସେଇ ହୋମିଓପାଥି ଦଉଛନ୍ତି ବୋଉକୁ। ସେ ଦେଲା ପରେ ସକାଳ ଦୁଇ ଠୋପା ସନ୍ଧ୍ୟାବେଳକୁ ଦୁଇ ଠୋପା। ଏ ଖାଇଲା ପରେ ଟି କିଏ ଯେତିକି ସମୟ ମେଡିସିନି କାମ ଦେଉଛି ଟିକେ ଭଲ ଲାଗୁଛି। ତାପରେ ଟିକେ ହଁ ହଁ।
ଆଉ ଖାଉଥାନ୍ତୁ ଆଉ। ଖାଆନ୍ତୁ ଦେଖିବା ଆଉ ନହେଲେ ଯଦି ଭଲ ନହେବ ଅପରେସନ୍ କରିବା କଣ?
ହଁ ବୋଉଙ୍କର ଯୋଉ ପହର ଦିନ ଦେଖିଥିଲି ଯେ ସିଏ ଉଁ ଟିକେ ବଡ଼ ଆକାରରେ ବାହାରିଛି। ତାଙ୍କର?
ଓ ହୋ। ଏଇ ମେଡିସିନ ଦ୍ଵାରା ଯଦି ହୁଁ?
ଏତେ ଝାଡ଼ା ହେଲେ ସେ ଝାଡ଼ା ହେଲା ପରେ ଦୁର୍ବଳରୁ ବାହାରି ପଡୁଛି।
ହଁ। ସେ ଜିନିଷ ସେଇଆଲୋ ଝିଅ।
ଦେଖିଆ ମେଡିସିନ ଖାଉଛନ୍ତି ଯଦି ନକମିବ ତାହେଲେ ଦେଖେଇବେ ଆଉ କଣ କରିବା ଆଉ?
ହଁ। ଆଉ ଆଉ ତୋ ପୁଅ କଣ କରୁଚି?
ପୁଅ ତ ଯାଉଛି ସେ ଟାଟା।
ଗଲାଣି?
ହଁ ପୁଅ ଗଲାଣି ପୁଅ ଗୋଟେ ପ୍ରୋଜେକ୍ଟ ତିଆରି କରିବ ତ। ସେଥିପାଇଁ ଗୋଟେ ଲାପଟପ୍ ଦରକାର। ଲାପଟପ୍ ଦରକାର ଯେ ସିଏ ଯେଉଁ ସୁଶୀଳ ପାଖକୁ ଆଜି ଯାଇଛି? ଯାଇଛିି ସୋ ହଁ। ହଁ ସେ ସୁଶୀଳ ପୁଅର ଅଛି ସେ ଯାଇକି ଆଣିବ ଆଉ। ଆଣିନେ ସେ ପ୍ରୋଜେକ୍ଟ ତିଆରି କରିବ।
ହୁଁ।
ମୋବାଇଲ୍ ଟା ଛୋଟ ସେଟା ସେ କରିପାରିବନି, ସେଇଥିପାଇଁ ଯାଇଛି ଆଣିବାକୁ ଆଉ। ଆଉ ଚିକି କଣ କରୁଚନ୍ତି? ନା ତ, ଚିକି କଣ କରୁଚନ୍ତି?
ସିଏ ଏଇ ବସିଛି ଆଉ, ବସିଚି ଲ ଝିଅ। ସେ ବସିଛି କିଛି କରୁନି ଏଇ ଲାଗି ତାର ତ ପରୀ କ୍ଷା ଅଛି ଯେ ସିଏ ପଢା ପଢି କରୁଛି। ଆ, ତ ରଜରେ ପରୀକ୍ଷା ପଡି ଯାଉଚି। ରଜ ସଂକ୍ରାନ୍ତି ଦିନ ତା ପରୀକ୍ଷା।
ଅ ହୋ।
ଆଉ ପୁଅ ତ ପୁଅ ତ ଶେଷ ରଜ ଦିନ ତାର ପଳେଇବ ଭୁବନେଶ୍ବର।
ଭୁବନେଶ୍ୱରରେ କଣ କରିବ କି?
ସେଇ ଯୋଉ ଇଣ୍ଟରନାଲ୍ କରିବ ନାଇନା।
ଭୁବନେଶ୍ୱର
ସେ ଭୁବନେ ହଁ ସେ ଭୁବନେଶ୍ୱରରେ ତାର ଆଡମିସନ୍ ହେଇଯାଇଛି ବା। ସେ ଶେଷ ରଜ ଦିନ ପଳେଇବ ତାର, ଦି ଦିନ ରଜ ପାଳିବ ଆଉ। ଶେଷ ରଜ ଦିନ ଯିବ।
ଓ ହୋ।
ଆଉ କଣ କରିବା? ସିଏ ଆମ ବଡ଼ ଝିଅର ଲାପଟପ୍ ଅଛି। ସିଏ ପା ଏଇ ଗତ ଥର ଆସିଥିଲା। ସିଏ ନେଇ ଯାଇଥିଲା ସେ ପ୍ରୋଜେକ୍ଟ କରିବ ବୋଲିକି କହିଲା ମୋର ଲାପଟପ୍ ଟା ଦରକାର। ନେଇକି ଯାଇଥିଲା।
ହଁ।
ଏବେ ଆଣି ଆସିଛି ଘରକୁ। ସେଟା ଘରେ କିଛି ନାହିଁ ଆଉ ଦରକାର କାହାର ଛୁଆଙ୍କର ଦରକାର ନା ନାହିଁ।
ହ।
ଆଉ ସେ ଯେତେବେଳେ ଦରକାର ହଉଛି ଯାହାର ଦରକାର ହଉଛି ତାଙ୍କର ଚଲଉଚନ୍ତି ଆଉ।
ଓହୋ, ନ- ନା ତୋମ ପୁଅର କାମ କଲାବେଳେ ଲାପଟପ୍ ଟା ନଥିଲା କି? ସେଟା ଟିକେ ଖରାପ ହେଇଯାଇଛି। ତାପରେ ପୁରୁଣା ଲାପଟପ୍ ଟା।
ତୋର ତ ଗୋଟେ ଥିଲା ଆଗରୁ।
ହଁ ସେଟା ଟିକେ ଖରାପ ହେଇଯାଇଛି। ତା ପରେ ଏଇଟା ପୁରୁଣା ସଜାଡ଼ିବାକୁ କହିଲେ ପୁଅ ମନା କରୁଚି। ହେ କହୁଛି ପଛେ ଆ, ଆଣିବା ପଛେ ନୂଆ ଟେ ପଇସା ହେଲେ। ଆଉଉ ଏଇଟା
ହଁ ନୂଆ ଗୋଟେ କିଣି ଆଣିବ ତାର ତାର ସବୁଦିନ ଦରକାର ହବ ନାଇଁ କି?
ହଁ
ଗୋଟେ କିଣି ଆଣିବ ନୂଆ ଟେ ଆଉ।
କଣ କରିବା ସେରେ ପଇସା ହେଲେ ଆଣିବା ଆଉ। ଏପା। ଉଁ କରିବ ହଷ୍ଟେଲ ଆଡ଼ମିସନ୍ ହେଇନାକେ ପଇସା ଦରକାର।
ହଁ ଆଉ।
ଆଉ ଏଇନା କରିହବନି ଦେଖିବା ସରୁ। ସରିଲା ପରେ ଆଣିବା ଆଉ। ପୁଅ ତାହେଲେ ଲାଷ୍ଟ ରକ ଦିନ ଯିବ।
ହଁ ବା ଷୋହଳ ତାରିଖ ଦିନ ଯିବ ଆଉ। ଆଉ କଣ କରିବା ଛୁଆ ତ ବାହାରୁ ଯିବେ ଆଉ ପଇସା ଖର୍ଚ୍ଚ ହବ ଆଉ।। କଣ କରାଯିବ ଆଉ।
ଆଉ କଣ କରିବି।
ଯାହା ହେଲେ ଯୋଉଠି ହେଲେ ଆଣିକି ପଇସା ଯୋଗେଇବାକୁ ପଡିବ।
ହଁ ଆମର ଯେତିକି ସମର୍ଥ ଆମେ ସେତିକି କରିବା ଆଉ କଣ କରିବା।
ଆଉ ଆଉ ରୋଷେଇ ସାରିଛୁ ତୁ।
ନା ଦେଇ ରୋଷେଇ ସାରନି ଯାଉଛି ଅଟା ଦଳିବି ଦଳିକି ତରକାରୀ କଣ ଟିକେ କରିବି। କରିକି ଏ ଆସିନାହାନ୍ତି ତ ସାଙ୍ଗେ ସାଙ୍ଗେ ଦଳିନେ ତମ ପୁଅ ସାଙ୍ଗେ ସାଙ୍ଗେ କଲେ ଖାଇବେ। ଆ ସେଥିପାଇଁଁ ଦଳ।
ଆଉ ଆଉ ଆଉ ପୁଅ କେତେବେଳେ ଘରକୁ ଆସିବ ପରେ ଦୋକାନ ବନ୍ଦ କରିକି?
କହ ସିଏ ସା ସାଢ଼େ ଆଠଟାରେ ଆସିବେ। ସାଢ଼େ ଆଠଟାରେ ଆସିଲିଁ କରିବି ସାଙ୍ଗେ ସାଙ୍ଗେ ଆଉ।
ହଁ ସିଏ ତ ଥଣ୍ଡା ହେଲେ ଖାଇବନିଁ। ଆମ ଦୀପୁ ସେ ହେଇଗଲେ ଝିଅ। ଗରମ ଗରମ ରୁଟି ଖାଇବ ଗରମ ଗରମ ତରକାର ତରକାରୀ ଖାଇବ ଥଣ୍ଡା ହେଲେ ଖାଇବନି। ଆଉ ଖଡଖଡିଆ ରୁଟି ତାର ସାଙ୍ଗେ ସାଙ୍ଗେ ସେକାା ହବ ଖ ଖାଡୁ ଖାଡୁ ହଉଥିବ ଖାଇବ।
ଆଁ ହ
ଆଉ
ଆଉ ଦୀପୁର ତାଙ୍କର ଏକା ଆଉ। ତମ ପୁଅ ଦେଖୁନ ପୁରା ପାମ୍ପଡ ଭଳିଆ ହବ ଯାଇକି ଖାଇବେ ପୋଡି ପୋଡି ଗନେ।
ହଁ ନହେଲେ କହିବ କଞ୍ଚା ହେଇଛି।
କଞ୍ଚା ହେଇଛି ତାପରେ ସେ ଖାଲି ପଛେ କିଛି ନ ହେଉ ରୁଟିଟା ଅତି ଭଲ ହେଇଥିବ ସେ ତାହେଲେ କହିବେ ସେମିତି ପଛେ ଭଜା ଭଜା ନକି ଖାଇଦେବେ ରୁଟିଟା ଏ ଭଲ ନହଇ ତ ସେ ଖାଲି ଘେରେ ଘେରେ ହେବେ।
ହଁଉ ବା ମୁଁ ଜାଣିଥିଲି ଝିଅ ତା କଥା ଭଲ ନହେଲେ ସେ ଖାଇବନି। ଆଉ ଏଇନେ ତ ଟାଇମ ହେଇନିଁ ଆଉ ତୋର। ଆଉ ତୋ ଶାଶୁ କଣ କରୁଛନ୍ତି ହେଲାଗେ।
ଏଇ ବୋଉ ଶୋଇଛନ୍ତି। ନା ଦେହଟା ଭଲ ଲାଗୁନି ତ ଏଇନା ଟିକେ ସବୁବେଳେ ଶୋଉଛନ୍ତି ଟିକେ
ଆଉ କଣ ସନ୍ଧ୍ୟା ବଳେ କଣ ଖାଇଥିଲେ?
ହଁ ବିସ୍କୁଟ ଖାଇଥିଲି।
ହଁ ହାଲକା ହାଲକା ଖାଇବେ ବେଶୀ ପେଟ ପୂରା ଖାଇବେନି। ଯଉ ଗ୍ୟାସ୍ ଜିନିଷ ଖାଇବାକୁ ଦେବୁନି କିଛି
ନା।
ହୁଁ ଯୋଉ ଗୁଡାକ ଗ୍ୟାସ କରିବ ସେଇ ବାଇ ଜିନିଷ ଖାଇବାକୁ ଦବୁନି ସେଟାକ ଅଳ୍ପ ତା ଭଲ ମସଲା କି ଆଉ ଭଜା ସନ୍ତୁଳା
ହଁ ତମ ପୁଅ ପା ଖାଉନାହାନ୍ତି ସବୁବେଳେ ସିଝା ହଉଛି।
ହଁ।
ସିଝା କରୁଛି କଉଠି ଆଉ ଆଇଁଷ ବି ଖାଉନାହାନ୍ତି। ଆଉ ତେଲ ମସଲା ବି ନାହିଁ ଆମର ବେଶୀ।
ହୁଁ ନା ତେଲ ମସଲା ବେଶୀ ଦବୁନି କରିବୁନି କଣ କରିବ। ସେମିତି ଯେମିତି ତାଙ୍କ ଦେହରୁ ଯିବ ସେମିତି କରିକି ଦବୁ ଆଉ। ଆଉ ତାଙ୍କ ଦେହ ଟା ଅସଧ ହେଇଗଲା ଲ ଝିଅ। ଆଗରୁ ଅ ଯେମିତି ଖାଇଦଉଥିଲେ ସବୁ ଏଣିକି ଅସହଆ ହେଇଗଲା ଗୋଟେ ଭୟ ଆସିବ ତାଙ୍କର ଖାଇବାକୁ।
ହଁ। ହଉ ଦେଇ ମୁଁ ରହୁଛି।
ହଁ ରଖ ଲ ଝିଅ ଏଥର।
ହଁ।